ହ୍ୟାଲୋ।
ଆଜ୍ଞା ମ୍ୟାାମ୍! ମୋ ଆବାଜ୍ ଆସ୍ଚି।
ହଁ ହଁ ଆସୁଚି।
ଆଜ୍ଞା। ଗୁଡ୍ ଇଭିନିଂଗ୍ ମ୍ୟାମ୍।
ଗୁଡ୍ ଇଭିନିଂଗ୍। କଣ କରୁଥିଲ?
ମ୍ୟାମ୍ ସାର୍ ତାଙ୍କ୍ ଦେଖୁଥିଲି। ଆପଣ।
ମୁଁ, ମୁଁ ଏଇଠି ବସିକି ଜଣଙ୍କ ସହିତ କଥା ହଉଥିଲି ଆଉ।
ଓ ହୋ। ଆଉ ମ୍ୟାମ୍ ଆପଣଙ୍କ ଆଡେ ଆଜି ୱଦର୍ ର ହାଲ୍ କଣ? ବର୍ଷା ହଉଥିଲା ନା ହେଇନି।
ନା ନା ବର୍ଷା ହେଇନି। ଆଜି ବହୁତ ଜୋରସ ଖରା ହଉଥିଲା। ଆଉ ଏବେ ଟିକେ ଟିକେ ପବନ ଦଉଥିଲା। ଏବେ ଆଉ ଟୋ
ଆଉ ଆପଣଙ୍କ
ତମର ସେପଟେ, ତମର ସେପଟେ ବର୍ଷା ହଉଥିଲା କି?
ଆଜ୍ଞା ମ୍ୟାାମ୍। ଆଜି ଆମର ଏପଟେ ବର୍ଷା ହଉଥିଲା।
ଆଚ୍ଛା ଆଚ୍ଛା। ଏପଟେ କାସ୍ ହେଇଥାନ୍ତା।
ଆଜ୍ଞା ମ୍ୟାାମ୍। ଆପଣଙ୍କ ଦେହ ପାଗ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ଆଜ୍ଞା ମ୍ୟାମ୍। ଭଲ ଅଛି!
ଓଁ ହୋ।
ଆଉ ମ୍ୟାମ୍ କୁହନ୍ତୁ। ଆପଣଙ୍କର ପଢାପଢି କଣ ନିଟ୍? ଏଥର ଦେବେ, ନା ଆପଣ ଦେଇଥାନ୍ତେ ଯୋଉ ପେପର ଲିକ୍ ହେଇଗଲା?
ହଁ ମୁଁ ଦେଇଥିଲି ପେପର ଲିକ୍ ହେଇଗଲା। ମୁଁ ବିଟେକ୍ କରିବି।
ବିଟେକ୍, କଣ କମ୍ପ୍ୟୁଟର ସାଇନ୍ସ୍?
ନା ଏ ଆଇ ଏମ୍ଏଲ୍।
ଓହୋ ଭଲ ବି। ଆଜ୍ଞା। ହଁ ଏବେ, ଏଇ ବର୍ଷ ଫାଷ୍ଟ ଇୟରେ ବୋଧେ ଆପଣ ଇଏ କରିବେ ଆଉ?
ହୁଁ ହୁଁ ମୁଁ ଏଇ ବର୍ଷ ହିଁ ଆଡମିସନ କରିବି। ଆଉ ତମର ବି ବି ସି ଏ ଚାଲିଛି ନାଇଁ, ବି ସି ଏ ପରେ ତ ପ୍ଲେସମେଣ୍ଟ ରୁହେନି ନା।
ହଁ ବି ସିଏ ପରେ ଷ୍ଟାର୍ଟ ଅପ୍ ବଗେରା ର ପ୍ଲେସମେଣ୍ଟ ମିଳେ, ବଟ୍ ତାପରେ ଏମ ସି ଏ କଲା ପରେ ଭଲ କମ୍ପାନୀ ସଫ୍ଟୱେର କମ୍ପାନୀ ଆଇଦର୍ ଆସେମଣ୍ଟ ପାଇପାରିବ।
ହଁ ଏମ ସି ଏ ପରେ ତ ଭଲ କମ୍ପାନୀ ମିଳେ।
ବି ସି ଏ ରେ ପ୍ଲେସମେଣ୍ଟ ତିନି ବର୍ଷ ଆଗରୁ ଥିଲା, ତିନି ବର୍ଷରେ ଆଉ କଣ ବେସିକ ଫଣ୍ଡାମେଣ୍ଟାଲ ଟା ହିଁ କ୍ଲିୟର ହେଇଥାଏ, ସେତବେଳେ କୋଉ କମ୍ପାନୀ ନେବେ ଛୋଟୋ ମୋଟ ଷ୍ଟାର୍ଟପ୍ ଯୋଉଟା ଟିକେ ଟିକେ କୋଡିଙ୍ଗ ବଗେରା ଦରକାର ହେଇଥିବ ସେଇମାନେ ହିଁ ହାଏର କରନ୍ତି। ଆଉ ଏବେ ଚାରି ବର୍ଷ ହେଇଯାଇଛି, ସେଟା ଆଉ ଗୋଟେ ବର୍ଷ ହିଁ ଅଛି। ଆ ଏମ ସି ଏ, ବା ଦୁଇ ବର୍ଷ ବି ଚାହିଁଲେ କରିପାରିବ। ହଁ ଏଇ ପାଞ୍ଚ ବର୍ଷ ପରେ ଜବ ଆଉ।
ବି ସି ଏ ଚାରି ବର୍ଷ ହେଇଯାଇଛି?
ଆଜ୍ଞା ନୂଆ ଏଜୁକେସନ ପଲିସି ଅନୁସାରେ ବି ସି ଏ ଚାରି ବର୍ଷ ହେଇଯାଇଛି।
ବି ଏ ସି ବି ତ ଚାରି ବର୍ଷ ହେଇଯାଇଛି।
ହଁ ସବୁ ଚାରି ବର୍ଷ କରିଦେଇଛି, ତିନି ବର୍ଷକୁ ଏବେ ଚାରି ବର୍ଷ ପାଠ ପଢ଼ା। ମାନେ କହିଲେ ବି ଟେକ ପିଲା କାହିଁକି ଏକା ହଇରାଣ ହେବେ, ସମସ୍ତେ ଏକା ସାଙ୍ଗର ପଢ଼ ଆଉ।
ହୁଁ ହୁଁ।
ଆଜ୍ଞା। ଆଉ ମ୍ୟାମ ଆପଣଙ୍କୁ ବହି ପଢିବାକୁ କେମିତି ଲାଗେ?
ପଢିବାକୁ।
ମତଲବ ଆ ଲାଇ ପଢିବାକୁ ବେକାର ଲାଗେ।
ହଁ।
ଲେଖିବାକୁ ମତଲବ ଯେନରାଲି?
ହଁ ଲେଖିବାକୁ ଭଲ ଲାଗେ ଯଦି ଇଣ୍ଟରେଷ୍ଟ ଯଦି ସବଜେକ୍ଟ ଇଣ୍ଟରେଷ୍ଟିଂ ଥିବ ତ ପଢିବାକୁ ଭଲ ଲାଗିବ। ଯେମିତି ମୋତେ ବାଇଲୋଜି ପଢ଼ିବାକୁ ବହୁତ ଭଲ ଲାଗେ।
ନାଇଁ ମ୍ୟାମ୍ ମୁଁ ପଢା ବହି ଛାଡିକି, ମତେ ଆଉ ସବୁ ବହି ପଢେତ ଭଲ ଲାଗେ।
ଆଚ୍ଛା ଆଚ୍ଛା ଯେମିତି ନୋବାଇଲ୍
ଆଜ୍ଞା ତେଣୁ ମତଲବ ମୋର ଫିଜିକସ, କେମିଷ୍ଟ୍ରି ମାଥ, ବାୟୋଲୋଜି ଅପେକ୍ଷା ଆମର ଥିଲା ଜିରୋ ଟୁ ୱାନ ଏଇଆ ତ ବହି ପଢା ହଉଥିଲା। ଘରେ ଯିଏ ଦେଖନ୍ତି ପାଟି କରନ୍ତି ତେଣୁ ମୁଁ ସବୁ ବହି ଲୁଚେଇ ରଖେ।
ଆଛା ଆଛା ସେଗୁଡା ପଢିବାକୁ ବହୁତ ଭଲ ଲାଗେ।
ଆଜ୍ଞା ମତେ ମତଲବ ସକ୍ସେସ୍ ଷ୍ଟୋରି ଆଉ ଷ୍ଟର୍ଗଲିଂ ଷ୍ଟୋରି, ତାପରେ ଇନକମ୍ ବଗେରା ଲ ଏଇ ସବୁ ବହି ପଢିତେ ଭଲ ଲାଗେ ଆଉ ନାଇ ମତେ ନି ପଢିତେ ଭଲ ଲାଗେ। ପ୍ଲାଣ୍ଟେଶନ, ପ୍ଲାଣ୍ଟ ଉପରେ ସବୁ ଇଏ ହବାକୁ ଭଲ ଲାଗେ।
ହୁଁ।
ଆଜ୍ଞା।
ମୁଁ ବି ଏସ୍ ସି ବି ଆଡମିନ କରିଥିଲି। ଥିଲ ଆଉ ଏଇଠି କରିଥିଲି ଜୁଲଜିରେ। ବାପରେ ଡପ୍ ନେଇଗଲି।
ହଁ ହଁ।
ହୁଁ ହୁଁ।
ହଉ ଭଲ ଡ୍ରପ୍ ନେଇକି ମ୍ୟାମ୍ ଆପଣ ଟ୍ରାଭେଲିଂ କେମିତି ଲାଗେ?
ମତେ ବହୁତ ଭଲ ଲାଗେ ଟ୍ରାଭେଲିଂ।
ମତଲବ ସିଟି ଏରିଆରେ ଟ୍ରାଭେଲିଂ କରିବାକୁ ଭଲ ଲାଗେ ନା ରୁରାଲ ଏରିଆରେ ଟ୍ରାଭେଲିଂ କରିବାକୁ ଭଲ ଲାଗେ?
ହଁ ମ।
ରୁରାଲ ଏରିଆ କେବେ ଆସ ଟ୍ରାଭେଲିଂ ରେ।
ହଁ ଯାଇଥିଲି। ୟୁ ପି ଯାଇଥିଲି ବୃନ୍ଦାବନ ହେରିକା ସେଠି ତ ସେଇ ରୁରାଲ ଏରିଆ ହିଁ। ବାକି ହଁ ବାକି ସବୁ ମନ୍ଦିର ଫନ୍ଦିର ଯେହେତୁ ଅଛି ଟିକେ ଲୋକ ବେଶୀ ଥାଆନ୍ତି। ନହେଲେ ତମେ ଯଦି ମାନେ ପୁରା ଏକ୍ସ ପ୍ଲୋର କରି କି ବୁଲିବ ତ ତମେ ଜାଣିପାରିବ ଗୋଟେ ବହୁତ ରୁରାଲ୍ ଏରିଆ।
ଆଜ୍ଞା ମ୍ୟାମ୍।
ହୁଁ। ମୁଁ ଫାମିଲି ସହିତ ବେଶୀ ଟ୍ରାଭେଲିଂ କରେତ ସେଇ ସ୍ପିରିଚୁଆଲ ଜାଗା ହିଁ ଯାଏ।
ଆଜ୍ଞା ସୋଲ କେବେ ଟ୍ରାଭେଲିଂ କରିଛନ୍ତି?
ନାଁ ଆସିବନ୍ତିନି।
ଆଜ୍ଞା ତାସ ମାନଙ୍କର ଗୋଟେ ଥାଏ।
ସୋଲୋ ହିଁ ଟ୍ରାଭେଲ କରିବି।
ମତଲବ ଇଣ୍ଡିଆରେ କୋଉ ଜାଗା ଆପଣଙ୍କୁ ଭଲ ଲାଗେ ଟ୍ରାଭେଲିଂ?
ହଁ ଇଣ୍ଡିଆରେ ଯଦି ହବ ମୁଁ ଯିବି ଇ ନର୍ଥ ଇଷ୍ଟ ସାଇଟକୁ। ମତେ ସେଇ ଜାଗା ଟା ବହୁତ ପସନ୍ଦ ନହେଲେ କାଶ୍ମୀର।
କାଶ୍ମୀର ତ ସବିସ୍ତ ଙ୍କର।
ହଁ ମେ ବେସିକଲି ନେଚୁରୁ ଟେନ୍ସ ସେଗୁଡା।
ହଁ। ଏ ବି ବୟସ୍କର ଗୋଟେ ଡ୍ରିମ୍ ଥାଏ ଲଦାଖ। ବାଇକ ରେ।
ହଁ।
ସବୁ ବୟସଙ୍କର ଯିଏ ଟ୍ରାଭେଲିଂ କରନ୍ତି ତାଙ୍କ ସମସ୍ତଙ୍କ ଡ୍ରିମ ଆମେ ଲଦାଖି ଯିବୁ ବାଇକରେ।
ହଁ ମୁଁ କଜନ ଏବେ ବୁଲିକି ଆସିଥିଲି ଏଇ ଯୋଉ ନେଇ ଏଇ ଯୋଉ ରିସେଣ୍ଟ ଯାଇଥିଲା ମୋର କିନ୍ତୁ ଲଦାଖୁ ବେଶ ମୋର ଏପ୍ରିଲରେ କାଶ୍ମୀର ଯିବା ଏପ୍ରିଲ ମାସରେ ହିଁ।
ଆଜ୍ଞା ନା ମତେ କେରଳମ୍ ଭଲ ଲାଗେ ଆ ନେଚୁରାଲ ମୋନ୍ସନ ଟାଇମରେ ମୋନସନ ଟାଇମ୍ରେ ସେଟା କିମ୍ ବଗେରା ଓଡିଶାର ବି ବହୁତ ପ୍ଲେସ୍ ଅଛି ସେ ଅଲଗା ପ୍ରକାର ପାହାଡର ଭିଉ।
ହଁ ମୁଁ ଏପ୍ରିଲ ମାସରେ କାହିଁକି କି ଯିବା ପାଇଁ କାଇଲି କୁଆଡେ କାଶ୍ମୀର ଏପ୍ରିଲ ଟାଇମ ରେ ଟୁଲିପସ ତୁଳିଫ ଜାନଥିବ? ତୁଳିଫସ ହୁଏ ଆମ ଇଣ୍ଡିଆରେ ଗୋଟେ ଜାଗାରେ ହିଁ ହୁଏ କାଶ୍ମୀରରେ ଏପ୍ରିଲ ଟାଇମରେ। ସେଠିକାର ଗାର୍ଡେନ ମସ୍ତ ଦେଖା ଯାଏ।
ଓହ ଆଉ ଲାଇଫ ଥରେ ସ୍ପିତି ଫାଲି ଯିବାର ଅଛି ହେଲା। ସ୍ପିତି ବାଲି ଭିତରେ ବହୁତ ଶୁଣିଛି ବହୁତ ପଢିଛି ତ ଲାଇଫ ରେ ଟ୍ରାଭେଲିଙ୍ଗ ଇଜ୍ ଏ ବେଷ୍ଟ୍ ଏଜୁକେସନ। ଆଁ ଯିଏ ଟ୍ରାଭେଲିଂ କରିପାଇଲା ଲାଇ
ରଛି
ନା ଦେଶ କେବେ
ଅନ୍ ଅନେଷ୍ଟ ଅନ ଏଷ୍ଟ ର ମତେ ସବୁ ବୁଲି ସାରିକି ଦେଶ ଛାଡିଦବାର ଅଛି ମତେ ଦେଖ ଟ୍ରାଭେଲିଂ ଭଲ ଲାଗେ ଦେ ଛାଡ଼ିଦେବାର ଅଛି ମାନେ ଭଲ କ୍ୟାରିଅର ପାଇଁ। ସମସ୍ତଙ୍କୁ ପଇସା ଦରକାର ମୁଁ ଜାଣିଚି ମୁଁ ଏଠି ରହଲେ ମତେ ପଇସା ଭଲରେ ମିଳିବନି ଯେତିକି ମୁଁ ଚାହୁଁଛି।
ନା କିନ୍ତୁ ଯୋଉମାନେ ମତଲବ ଅ କଣ କୁହନ୍ତି ମା ସବୁ କିଛି କଲେ
ହିଁ ମିଳିବ। ମୁଁ କୋ ମୁଁ ହେଇପାରିବିନି ଯଦି ଟପ୍ ୱାନ ପର୍ସେଣ୍ଟ।
କାହିଁକି ଟପ୍ ୱାନ ପରସେଣ୍ଟ ନିଜ ଉପରେ ବିଲିଭ ରଖିବା ଦରକାର। ରିତେସ ଅଗ୍ରୱାଲ ଆମରି ଏରିଆରୁ ହିଁ ବାହାରିକି ଯାଇଛନ୍ତି ଆଜି ହୋଟେଲ ଲେ
ରିତେଶ ଅଗ୍ରୱାଲ ଭଳିଆ ବି ବହୁତ ଲୋକ ଟ୍ରାଏ କରିଥିବେ ହେଲେ ରିତେଶ ଅଗ୍ରୱାଲ ହିଁ ପାଇଲା।
ଯାହା ହେତ ସମୀସ୍ତଙ୍କ ହେଇଚନ୍ତି କିନ୍ତୁ
ଯାହାହଲେ ସମସ୍ତେ ନୁହଁ ଦେଖ ଯଦି ଆମ ପୋଟେନ୍ସିଆଲ୍ ତ ଅଛି ମୋ ଦେଶ ଲୋକମାନଙ୍କରେ ଯେମତି ସିଓଜ ମାନଙ୍କୁ ଦେଖ ଦେଖି ଦିଅ ସେ ସିଓସ ଯଦି ଇଣ୍ଡିଆରେ ଥାନ୍ତେ କଣ ସେମାନେ ଆଗ ବଢେଇ ପରିଥାନ୍ତେ? ଥରେ କ୍ଵଶ୍ଚିନ୍ କରିକି ଦେଖ ଯଦି ସେମାନେ ସୁନ୍ଦର ପର୍ଯ୍ୟାୟ ଯଦି ଇଣ୍ଡିଆରେ ରହିଥା ସେ କଥାନ୍ତା ସେ କଣ ସେ ସୁନ୍ଦର ପଚାର ହେଇ ପାରିଥାନ୍ତା ଯାହା ଯେମିତି ଏବେ ହେଇକି ଅଛି?
ସେଟା ତ ଇଏ
ହୁଁ। ତ ଦେଖ ଲାଇଫରେ ତମେ ଆସିନ ସବୁ କିଛି ଚେଞ୍ଜ କରିବାକୁ ଯଦି ତମେ ସବୁ କିଛି ଚେଞ୍ଜ କରିବାକୁ ମୁଁ ମୋ ପରସେଫ୍ଟିକ କଥା କହୁଛି ତମ ପର୍ସପେକ୍ଟ ସେ ତ ତମର ଦୋଶ ତମେ ବହୁତ ପସନ୍ଦ କର ତମେ ହଁ ମୁଁ ଚାହୁଁନି କି ମୁଁ ଯେତିକି ଦିନ ବଞ୍ଚିଛି ମସ୍ତ ବଞ୍ଚିବି ମୁଁ ଭଲ ଖରାପ ଯାଉ ଭାଡ ମେ ମତେ ଭଲ ଲାଗୁଛି ମାନେ ମୁଁ କରିବି। ସୋସାଇଟି ଯେ କଣ ଭାବୁଚି ସୋସାଇଟି କଣ ଚାହୁଁଚି ଆଇ ଡୋଣ୍ଟ କେୟାର।
ମୋ ଲାଇଫ ରେ ଓ ମନି ଓଲି ଫ ନିଡ କ ପାଇଁ କହିଲ ଧର ମତେ କିଏ ଗୋଟେ ପଇସା ଦବ କହିବ ମୁଁ ତତେ ପଇସା ଦେବି ତୁ ଯେତିକି ଚାହୁଁଛୁ ମୁଁ ସେତିକି ପଇସା ଦେବି କଣ ତୁ କରିବୁ ମୁଁ କହିବି ମୁଁ ମତଲବ ଆ ଗରିବ ପିଲା ଜେତିକ ତାକୁ ପଢେଇବୁ
ହ
ଫ କୁକୁର ମତଲବ ଯେ ସେତିକି ଆଣିବାର ତା ଖାଇଥିବୁ ଗୋଟେ ବେଷ୍ଟ ସେବା ଫାଉଣ୍ଡେସନ ବା ଗୋଟେ ଏନଜିୟୋ ତିଆରି କରିବା
ବାକି ତମ ମୋର ଫାଷ୍ଟ କୋଶ୍ଚିନ୍ ତମକୁ ସେମିତି ପଇସା କାହିଁ କିଏ ଦବ ବିନା କଷ୍ଟରେ?
ତ ସେଥିପାଇଁ ନା ସେଥିପାଇଁ ହିଁ ମୋର ଏଇଟା ମତଲବ ସେଟା ଗୋଟେ ଅଲଗା ପ୍ରକାର ମତେ ଆମର ଦେଶକୁ ହିଁ ସୁଧାରିବାର ଅଛି। ତା ମୋଟିଭ ଲାଇଫରେ ଏପିଜେ ଅବଦୁଲ କଲାମ କୋଉଠୁ ଆସିଥିଲେ କୋଉଠି ପହଞ୍ଚିଲେ।
ବିବେକାନନ୍ଦଙ୍କ ଷ୍ଟୋରି ତ ଜାଣିଥିବ ଯେତେବେଳେ ବିବେକାନନ୍ଦ ଥିଲେ ବଞ୍ଚିଥିଲେ ସେ କେତେ କଷ୍ଟରେ ଥିଲେ ତମେ ଜାଣିଛ?
ହଁ ତାଙ୍କ ଷ୍ଟୋରି ସବୁ ଶୁଣିଛି ତାଙ୍କୁ ଏଇ ଯୋଉ ଯିବା ଲାଗି କେହି ଟଙ୍କା ଟେ ବି ଦେଲେ ସେ ବିକ ମାଗିଲେ ତଥାପି ତାଙ୍କୁ ଦେଲ ସେଇଟାରେ ସେ ଯାଇଥିଲେ ବଟ ସେ ସେତେବେଳେ ଚାଇଥିଲେ ସେଠି ଆମେରିକାରେ ତାଙ୍କ ତାଙ୍କୁ ଜଣେ କହିଲେ ଲେଡିଜ କି ମତେ ବାହା ହେଇଯାଅ ଏଠି ରହିଯାଅ।
କଣ ପାଇଁ ସେ ସେଇଆ ତ ସେ ତାଙ୍କ ଦେଶ ପାଇଁ ହିଁ କଲେ ସେ କଷ୍ଟରେ ବଞ୍ଚିଲେ। ମତେ ବିବେକାନନ୍ଦ ହବାର ନାଇଁ
ଯୋଉମାନଙ୍କ
ହେଲୋ। ହୁଁ।